ଅତ
ହାଲୋ।
ହଁ କଣ କରୁଚ?
ଏଇ ଖାଇ ପିଇକି ଶୋଇବାକୁ ଯାଉଥିଲି ଆଉ
ଅ ହଃ। ମୁଁ ଏଇ ଫୋନ କରିଥିଲି ମାନେ ଆମର ଗୋଟେ କଥା ଜାଣିବାର ଥିଲା ତ? ମାନେ ଏଇ ରୋଷେଇ ବିଷୟରେ ସେଇଥିପାଇଁ ଟିକେ ଫୋନ କରିଥିଲି ତ ମୁଁ
ଅହଃ। କୋଉ ଆଇଟମ କଥା କହୁଛ କହିଲ?
ଏ ମଟନ ଟାମ କମିତି କଣ କରାଯାଏ? ହଁ ସେଇଟା କେମତି କଣ କରାଯାଏ ତ ମୁଁ ଜାଣିନି ମୁଁ ସେଟା ଟିକେ ପଚାରେ? କାଲି ଆମର ଗୋଟେ ଭୋଜି ଅଛି ତ?
ମଟନ୍ ଟା ନା ହଁ ମଟନ। ମଟନ୍ ଟା ଯଦି ଭଲ କି କରିବ କିଛି ବି ବାସ୍ନା ହବନେଇଁ। ଖାଇବାକୁ ବି ଭଲ ଲାଗିବ।
ସେ କଣ କେମିତି କହୁ କହୁ
ଅଦା ରସୁଣ ପେଷ୍ଟ କରିବ ପିଆଜ କୁ କାଟିଦବ। ଯେତିକି ମାଂସ ସେଇ ଅନୁସାରେ ମସଲା ଟା ଛଡେଇବ ଆଉ
ପିଆଜଟା ପେଷ୍ଟ ହବ ନା?
ପିଆଜ ପେଷ୍ଟ କଣ? କରିବନି ପିଆଜଟା ଫ୍ରାଏ କରିବ ତେଲରେ ପିଆଜ ଯଦି ଫାଳେକି ଅଧେ ପେଷ୍ଟ ରେ ପକାଇବା। ଫାଳେ କି ଗୋଟେ ଯଦି ଗ୍ରାଣ୍ଡିଙ୍ଗ କରିବ ଅଦା, ରସୁଣ, ପେଷ୍ଟ ରେ। ଆଉ ସବୁ ଭାଜିକି ତେଲରେ ଫ୍ରାଏ କରିଦବ। ଫ୍ରାଏ କରିଦେଇକି ତାପରେ ତେଲ ଅଦା ରସୁଣ ପେଷ୍ଟ ପକେଇଦବ ପାଣି ଟୋଟାଲ ଦବନି। ନାଇଁ ଖାଲି ସେଇ ତେଲରେ ମଶା ଆ ଡକେଇବ ସେତିକି ପାଣିଟାକୁ ପୁରା ଭଲ କି ତାକୁ ପୁରା କଷିଲା କରିବା ପାଣି ଟା ଯେମିତି ପୁରା ମରିବ ପୁରା ପୁରା ଯେତେବେଳେ ଶୁଖିଲା ହେଇଯିବ ତାପରେ ଲୁଣ ହଳଦୀ ଲଙ୍କା ଯାହା ପକେଇବା କଥା ସବୁ ଗୁଣ୍ଡ ଆମର ଧଣିଆ ପାଡଡର
ହଁ ହଁ ମାନେ ମଟର କ ମଟନର ମାନେ ଭଲ ଭଲ ପିସ୍ ଦେଖି ମାନେ ହବ ନା ଚରବି ଫର୍ବି
ନା ଚର୍ବିରା ହେଲା ପକେଇବ ଯଦି ଟିକେ ପଛରେ ଗରମ ପାଣିରେ ଟିକେ ଆଗେ ପକେଇ ଦେଇକି ଫୁଟେଇ ଦେଇକି ତାପରେ ଅଧା ହେଇ ଆସିବ ମଟନ ଟ ତାପରେ ଲାଷ୍ଟ ବେଳକୁ ଟିକେ ପକେଇବ। ଚର୍ବି ଟା ମଙ୍ଗଲ ପୁରା ନରମ ହେଇଗଲାତ ହେ ଛୁ। ପୁରା ମେଲେ ଟା ହେଇଗଲା ଖାଲି ତେଲିଆ ଫେଲିଆ ହେଇଯିବ ତୁ ଖାଇପାରିବନି ଖାଲି। ହାତ ସାରା ଲାଗିବ ବାସନ ରେ ଲାଗିବ ହୁଁ।
କେତେ ଖର୍ଚ୍ଚ ଅଛି ହଁ କୁହ?
ନା ଚର୍ବି ଟାକୁୁ ଗରମ ପାଣିରେ ଅଲଗା ଫୁଟେଇବ ଆଉ ତାପରେ ମଟ ମଟନ ମସଲା ଗରମ ମସଲା ଏ ସବୁ ପକେଇବ ଗୋଟା ମସଲା ବି ପକେଇବ ଜିରା ସେଥିରେ ଡାଲଚିନି ଗୁଜୁରାତି ଏ ସବୁ ସେଇ ମସାଲରେ ପକେଇକି ମସଲା ଟା କଶିଦବ। ତାପରେ ମଟନ ପକେଇଦବ ମଟନ ରଖ କଡେଇରେ ଭଲ ଲାଗେ ପ୍ରେସର ଅପେକ୍ଷା। ପ୍ରେସର ରେ କରନା ତମର କଡେଇରେ କେବେ କର।
ନା ମଟନ୍ ତାନେ କଉଥିରେ କଲେ ଭଲ ହୁଏ କହିଲେ ତ କରାଯାଏ। ମାନେ ପ୍ରେସର କଉଁଥିରେ କଣ କରିନେ ଭଲ ହୁଏ ପ୍ରେସର ଟା ରେ। ଟିକେ ସିଝିବା ଦରକାର କଡ଼େଇଟା ଟିକେ ଟାଇମ ଲାଗିବ।
ପ୍ରେସର ରେ। କରେଇ ରେ ଟିକେ ଟାଇମ ଲାଗିବ କିନ୍ତୁ ଟେଷ୍ଟ ବି ଲାଗିବ ପ୍ରେସର ଅପେକ୍ଷା। ଆଉ ଚୁଲିରେ ତ କଲେ ଆହୁରି ଟେଷ୍ଟ।
ଓ ହୋ ଚୁଲିରେ ପ୍ରେସର ବଦେଇକି କରିବେ ନା କେମତି?
ଚୁଲିରେ ଚୁଲିରେ କଡେଇରେ ଯେମିତି ଗ୍ୟାସ ରେ କରୁ ଚ ସେମିତି ବି ଚୁଲିରେ କରିପାରିବ।
ଓ ହୋ କୋଉଟାରେ ଟେଷ୍ଟି ଲାଗେ?
ଚୁଲିରେ ଚୁଲି ଯେତେ ରଷେଇ ଚୁଲି
ଅ
ଚୁଲିରେ କରୁନ ମାଟି ହାଣ୍ଡିରେ ତ ପ୍ରାୟ କରୁଚନ୍ତି। ହୁଁ ତାପରେପା। ମାଂସ ପକେଇଦବ ମାଂସରେ ପାଣି ମ ପାଣି ମାହାରି ସାରିଲା ପରେ କଷା ପାଣି ଟି
ମାନେ ମସଲା ଟା ଯଉ କାଡ ସିଯିବା ଟା ଶୁଣ ମସଲା ଟା ପାଗିବାର ମାନ କେତେ ଟାଇମ ଲାଗିବ ବୋଲି।
ହ ହେ କେତେ ଶହେ ଗ୍ରାମ ହ ଦବ ମସଲାରେ ପାଣି ଆଉ।
କେତେ ଟାଇମ ଲାଗିବ ତାକୁ ପାଗିବା ପାଇଁ ମସଲା ଟା।
କୁ ଆଗେ ପୁରା ଅଧଘଣ୍ଟେ ଭଲକି କସିବ। ଭଲକି ସିଝିବ ପାଣି ଧରିକିନା ଦିଥର ଖଣ୍ଡେ ପାଣି ମାରିକିନା ଦେଇକିନା ତାକୁ ପୁଣି ଭଲ କି କସିବ। ମସଲା ଟା ଯଦି ଭଲକି କଷା ହେଇଥିବ ତାହେଲେ ମଟନ୍ ଟା ଟେଷ୍ଟ ଲାଗିବ।
ଓହ ଆଉ ତାପରେ।
ତାହା ପରେ କଣଲୋ? ସେଇୟଆ କହୁଥିଲି ଆଉ ହଁ ମାଂସ ପକେଇ ଦେଇଥିବୁ।
ହଁ।
ହୁଁ ମାଂସଟା ରୁ ପାଣି ମରିଲା ପରେ ତମ ଗରମ ପାଣି ଟିକେ ନଖ ଉସୁୁମୁ ବାଣି କରିିଥିବ ସେ ଯୋଉ ମଟରନ ଦେଇଦବ
ହଁ
ମଟନରେ ଦେଲା ପରେ ସେ ତାର ସିଜିବ ପୁରା ଗୋଟେ ଘନ୍ ଟା
ହଁ ହଁ ହଁ ବୋହୁତ ଟାଇମ ନିଏ ନାକି?
ହଁ ମଟନ୍
ଉଁ ଟାଇମ ମଟନଟା ଟିକେ ଟାଇମ
ହୁଁ। ଟାଇମ ବୋଲି ପା ହୋଉଚି ପ୍ରେସରେ ନକରିବେ ପୁରା ଗୋଟେ ଘଣ୍ଟା ମଟନ ସିଝିବ। ଯଦି ଭଲ ଛୋଟ ଖାସି ହେଇଥିବ ପଇଁଚାଳିଶ ମିନିଟ୍ ଭଳିଆ ଯି
ଯଦି ବି ବୁଢା ହଡା ହେଇଥିବ ଟାଇମ ଲାଗେ।
ହୁଁ ହୁଁ ସେଇ ତ ଆଉ ସିଝିବନି ପ୍ରେସରରେ ନ ସିଝେଇଲେ। ଆଉ ସେଇଭଳିଆ ଏମିତି କରିବ ଯେମିତି ଚିକେନ କରଚ ସେମି ତି କିନ୍ତୁ ଟିକେ ମଟନରେ କଣ ମସଲାଟା ଟିକେ ଭଲ କି ମସଲାଟା କଷା ହବ ଆଉ ଟିକେ ଉଷୁମ ପାଣି ଦବ ସେ ଭଲ ସିଝିବ। କଞ୍ଚା ପାଣି ଦେଇଦେଲେ କଣ ଗୋଟେ କୁହନ୍ତି କୋଉଡିଆ ଧରେ ସିଝେନି ଭଲକି ଆଉ ଚର୍ବିଟାକୁ ତ ଆ ଅଲଗା ରଖି ଥିବ ପଛରେ ଗରମ ପାଣିରେ ଫୁ ହୁଁ ମଟନ ପୁରା ଅଧା ସିଝି ଆସିଲା ପରେ ପକେଇବେ।
ଆଉ ମଟନରେ ଟମାଟୋ ପକେଇବନି।
ଟମାଟ ପକେଇନେ ଖଟା ହେଇଯାଏ ନା କଣ।
ହଁ ହଁ ଖଟା ଳିଆ ଟିକେ ଟେଷ୍ଟ କମେଇ ଦିଏ ମଟନର ମୁଁ ଯେତିକି ଜାଣିଚି।
ଓହୋ ତମେ ତ ଭଲ କର ମୁଁ ଶୁଣି
ହଁ ସେଇଭଳିଆ।
ହଁ। ହୋଉ ଦେଖିଆ ତମେ ତ ମତେ ବତେଇଲ ମୁଁ ସେଭଳିଆ କରିମି ନହନେ ଆଉ। ନାଇ ନାଇ ବତେଇ ହାଲୋ ଆଉ ତମର ଆଜି କଣ ସବୁ ରୋଷେଇ ହେଇଥିଲା।
ଟି ନେଇକିନା କରିବ ଖାଇବ ଦେଖିଆ କଣ କେନ୍ ତି ଲାଗୁଚି ଆଉ। ମସଲାଟା ବି ନେଇକି ଟିକେ ମସଲାଟା କଷିବ ଦିଇ ତିନ ଥର ପାଣି ଦେଇକି ଗରମ ମସଲା ଧଣିଆ ପତ୍ର ଇଏ ପଡିବେ ଟେଷ୍ଟ ଲାଗିବ ଗରମ ଭା
ଧଣିଆ ମାନେ ପାଉଡର ପକେଇ ପାଉଡର ଧଣିଆ ପାଉଡର ପ
ଧଣିଆ ଧଣିଆ ପାଉଡରଟା ମସଲା କଷିଲା ବେଳେ ପକେଇବ। ମସଲା କଷିଲା ବେଳେ ବି ଧଣିଆ ପତ୍ରଟା ବି ତ ଆହୁରି ଟେଷ୍ଟ କରେ ଭଲ ସ୍ମେଲ ଆସେ। ମସଲା କସିଲା ବେଳେ ପକେଇବ ତା ତରକାରୀ ହେଇସାରିଲା ପରେ ଓପରେ ବି ପକେଇବ ଗରମ ମସ ସଲା, ଧଣିଆ ପତ୍ର
ଗୋଟା ମସଲାଟା ଆଗେ ପଡିଯାଏ।
ମୋଟା ମସଲାଟା ତେଲରେ ଫ୍ରାଏ ହେଇଯାଇଥିବ ହଁ।
ଓହୋ ଆଉ ପଛରେ ମାନେ ଯେତଳେ ମଟନଟା ହେଇ ସରିଲା ପରେ ଆଉ ମସଲା କଣ ପଡ଼ିବନ ନା
ହଁ ଗରମ ମସଲାଟା ପକେଇବ ନା। ଗରମ ମସଲା ଧନିଆ ପତ୍
ମିଟ୍ ମସଲାଟା ଆଉ ପଡ଼ିବନି।
ମିଟ ମସଲା ଟା ମଟନ ମସଲା କଁ ତମେ ମସଲା କସିଲା ବେଳେ ମସଲା ରେ ପକେଇଦବ। ଆସଲା ଯୋଉ ସେଇଥିରେ କସିି ହେଇଯିବ।
ପଛରେ ତ କଁ ପକା ଯାଏନି ମୁଁ ଜେତିିକି ଜାଣିଛି ତମେ ଯଦି ଜାଣିଥିବ। ପଛରେ ନା ନା ହେଟା ମ ମସଲାରେ ହିଁ ପଡ଼େ ପଛରେ ପକାଯାଏନି।
ମଟନ ତାକୁ ଟୀକେ ଟାଇମ ଲାଗେ ମାନେ ଏରା ଯୋଉ ଚିକେନ ହେରାକ ଟିକେ ଶୀଘ୍ର ହେଇଯାଏ ନାଇଁକି।
ଚିକେନ ଅଧ ଘଣ୍ଟାରେ ହେଇଯିବ।
ପନ୍ଦର କୋଡିଏ ମିନିଟରେ ବି ହବ ଜଦି ମସଲା ଟା ଖାଲି ସି କସା ଖାଲି ସିଝିଯିବ ଜଲଦି ଦଶ ମିନିଟରେ।
ଓ ହୋ ଏଇଟା ମାନେ କିନ୍ତୁ ଅଦା ଆଉ ରସୁଣଟା ଟିକେ ପେଷ୍ଟ କରିବାକୁ ପଡିବ ନାଇଁକି।
ହୁଁ ଅଦା ରସୁଣକୁ ଛଡ଼େଇକି ପେଷ୍ଟ କରିବ। ପିଆଜଟାକୁ ଆଗରୁ ପେଷ୍ଟ କରନ୍ତି ଏବେ ବି କାଟିକି ତେଲରେ ଭାଜି ଦେଲେ ବି ହବ।
ପେ ପେଷ୍ଟ କଲେ ବି ହବନି କି।
ହଁ ପେଷ୍ଟ କଲେ ଟିକେ ବହଳିଆ ହୁଏ ଝୋଳ କିନ୍ତୁ ସବୁ। ତ ଆଜି କାଲି ଆଉ ପେଷ୍ଟ କରୁନାହାଁନ୍ତି ସବୁ ଭାଜି ଦଉଛନ୍ତି ତେଲରେ। ସିଏ ତ ସବୁ ମେଲଟ ହେଇଯାଉଛି ଭାଜି ଦେଇ କଲେ। ଏ ଗୋଟେ ଯଦି ଚାରିଟା ଯଦି ପକେଇବ ତେଲରେ ଗୋଟେ ହେଲା ଗ୍ରାଇଣ୍ଡ। କରିବ।
ହୁଁ। ହଁ ମାଡାମ ଏଇ ପ୍ରଣାଳୀରେ କରିବ ଦେଖିବା। କଣ କେମିତି ହଉଛି ଯଦି। କଲା ବେଳେ ନ ଆସେ ଫୋନ କରିକି ଟିକେ ପଚାରିଦବ ଆଉ।
ଘରେ କରେତ ସେଇଥି ପାଇଁ ପଚାରୁ ଥିଲି କେମିତି କଣ ହବ।
ଅ ହଁ ହଁ ଯେମିତି କହିଲି ସେମିତି ଟିକେ କରିବ ଦେଖିକି।
ହଁ କରିମି ତଟେଷ୍ଟ କେମିତିଆ ଲାଗୁଛି‌ ଆଉ। ତ କରିକି ତମକୁ ଜଣେଇବି ନା କଣ। ଦେଖିିବା ତମେ ଥରେ ଟେଷ୍ଟ କର ନହେଲେ ମୁ କରେ। ତାପରେ ଫୋନରେ ତମକୁ ଫୋନ୍ କରି କି ଜଣେଇବି।
ହୁଁ ହୁଁ।
ହଁ ହ ଉ ମୁଁ ସେଇ ଭଳିଆ କରିବି ମୁଁ କଲି। କାଲି ତା କରିବି ଆଉ।
ହଁ କାଲି କାଲି ନୁହେଁ ମଙ୍ଗଳ ବାରେ ବାରେ ବୁଧବାର କରିବ ଆଉ।
ହଉ ହ ହ ଏ ଭୋଜି ଟା ଅଛି ତ।
ହଁ ହଁ ହଉ ତାହେଲେ ରଖୁଛି।
ହଁ।
ପରେ କଥା ହବା ଟିକେ ହଉ ରାତି ହେଇଗଲାଣି ତ ହଉ।